ହାଲୋ। ହାଲୋ।
ହାଲୋ।
ହାଲୋ।
ହଁ ମ୍ୟାଡ଼ାମ ନମସ୍କାର ହାଲୋ।
ନମସ୍ ନମସ୍କାର ମ୍ୟାଡାମ୍ କେମିତି ଅଛନ୍ତି?
ନମସ୍କାର ବହୁତ ଭଲ ଅଛି, ବହୁତ ଭଲ ଅଛି ଆପଣ?
ମୁଁ ବି ଭଲ ଅଛି, ଆପଣଙ୍କ ଦେହ ଠିକ୍ ଠାକ୍ ଅଛି ତ?
ହଁ ହଁ ଭଲ ଅଛି ମୁଁ। ଆଉ ଆପଣ କେମିତି ମାନେ କଣ କରୁଥିଲେ ଏବେ।
କିଛି ନାହିଁ ଏମିତି ବସିଥିଲି। ଆଁ ଭାବୁଥିଲି କୁଆଡ଼େ ଟିକେ ବୁଲାବୁଲି କରିଗଲେ ହବ ବୋଲି।
ହଁ ଆଜି ରବିବାର କୁଆଡେ ବୁଲି ଯାଇଥିଲ କି?
ନା ବୁଲି ଯାଇନି ଭାବୁଛି ନା ମୁଁ ହଁ ମୁଁ ଭାବୁଛି ଟିକେ କପିଳାସ ଟିକେ ଯାଇଥିଲେ ହେଇଥାନ୍ତା। କିନ୍ତୁ କେମିତି କଣ ଯାଆନ୍ତି ମୁଁ ଟିକିଏ ଜାଣିପାରୁନି।
ହଁ ହଁ। ଆମେ ଯାଇଥିଲୁ ହଁ ହଁ ମୁଁ ଯାଇଥିଲି। ଆ ମୁଁ ଟିକେ ଛୋଟ ଥିଲି ଯାଇଥିଲି ପରିବାର ସହ ଯାଇଥିଲୁ ଆମେ।
ଆଚ୍ଛା କେମିତି କଣ ଯାଆନ୍ତି କଣ ଟିକିଏ ମୋତେ କହିବେ କି?
ହଁ ସେଇଟା ତ କପିଳାସଟା ଆମର ଢେଙ୍କାନାଳ ଜିଲ୍ଲାରେ ରହୁଛି ନା। ଆଉ ବହୁତ ଭଲ ଲାଗେ ସେଟା ଶିବ ମନ୍ଦିରଟା। ଆଉ ତାର ପାହାଚ ବି ବହୁତ ଅଛି। ଆଉ ମାନେ ସେ ଜାଗା ଟା ବି ଭଲ ଲାଗେ, ଆଉ ସେଠି ମାଙ୍କଡ ତ ବହୁତ ମାଙ୍କଡ ମାନେ ଆ ମାନେ ଆମର ଏମିତି ହେଇଥିଲା ଆମେ ଯାଇଥିଲୁ। ଏଠି ଥରେ ମାନେ ଆ ଆମ ପରିବାର ସବୁ ମିଶିକି ଯାଇଥିଲୁ।
ହଁ।
ଓ ସେଠି ମାନେ ପହଞ୍ଚିଲା ପରେ କଣ ହେଇ ଚି ଏମିତି ଦର୍ଶନ ପାଇଁ ଲମ୍ବା ଧାଡିରେ ରକିଲି। ଆଉ ସେଠି ବହୁତ ଗହଳି ବି ହୁଅନ୍ତି। ଉଁ ମାନେ ବାହାରୁ ବି ଲୋକ ଦର୍ଶନ ପାଇଁ ଆସନ୍ତି। ଭଲ ଜାଗାଟେ ସେଥିପାଇଁ
ହଁ।
ଭଲ ଦର୍ଶନୀୟ ସ୍ଥାନଟେ ଶିବଙ୍କର। ତ ସେଥିପାଇଁ ବୋହୁତ ଗହଳି ହୁଅନ୍ତି ସେଇଠି। ଆଉ ତ ଏମତି ଲମ୍ବା ଲାଇନ ରେ ଅଛୁ। ଆଉ ଲମ୍ବା ଧାଡିରେ ଠିଆ ହେଇଛୁ। ଏଠୁ ଜଣେ କଣ ହେଇଛି ଏମତି ମାନେ ଆମେ ଅଛୁ ଆଉ ମାନେ ଲମ୍ବା ଧାଡିରେ ଅଛୁ। ଆଉ ସେପ ମାନେ ଆଉ ଗୋଟେ ସାଇଡ ରେ ମାନେ ଆଉ ଗୋଟେ ପାର୍ଶ୍ଵରେ କଣେ ଇଛି ମାନେ ଲୋକ ଫେରୁଛନ୍ତି ଜଣେ ଏମିତି ହାତ ହାତରେ ଧରିଛି ଆଉ ସେଠୁ ଗୋଟେ ମାଙ୍କଡ ଆସିକି ତା ହାତରୁ ଏତେ ଜୋରରେ ନେଇକି ତାର ଏମିତି କଲା ମାନେ ସେ ଜାଗାରେ ଦେଖିକି କେମିତି ଲାଗିଗଲା। ଆଉ ମାନେ ସେଠି ଟିକେ ଅଧିକ ମାଙ୍କଡ ଟିକେ ସତର୍କତା ଶ୍। ସହ ଯିବେ କିନ୍ତୁ ସେଠି ଗଲେ ବୋହୁତ ଭଲ ଲାଗେ ମାନେ ଯେ ଆପଣ ଯୋଉ ପାହାଚରେ ଚଢୁଥିବେ। ତାର ଦି ପାର୍ଶ୍ଵରେ ମାନେ ଗଛ ଗୁଡାକ ଥିବ। ସେଟା ଟିକେ ଏମିତି ପାହାଡ ଉପରେ ଭଳିଆ ଅଛନ୍ତି ତ! ମାନେ ଟିକେ ପାହାଡ ମାନେ ଗଛ ଗୁଡାକ ପଥର ଏମିତି ଥାଏ। ଏମିତି ସବୁ ଭଲ ଲାଗେ ସେ ଜାଗା ଟା। ଆପଣ ଯିବେ କେତେବେଳେ ଭଲ ଲାଗିବ ସେଠି। ଆଉ ଶିବଙ୍କର ଦର୍ଶନ କରିକି ବି ମନ ଭଲ ଲାଗିବ। ଆମେ ବି ଯାଇଥିଲୁ ଯୋଉ ଆଉ ମାନେ ମାଙ୍କଡ ଗୁଡାକ ପୁରା ଧରିଛୁ ଏମିତି ପୂଜା ସାରିକି ଫେରିଲୁ। ଫେରିଲା ବେଳକୁ ସେ ମାନେ ମାଙ୍କଡ କୁ ଖାଇବାକୁ ବି ଦଉ। ସେ ବାଟରେ ଗଲା ବେଳକୁ ବି ଦଉ ସେ ଜାଗାରେ ବି ଦଉ। କିନ୍ତୁ କଣ ହୁଏ କି ଆପଣ ଯୋଉ ନଡିଆ ଧରିଥିବେ। ମାଙ୍କଡ ଗୁଡାକ ତ ସେଗୁଡାକ ତାଙ୍କର ବୋହୁତ ପ୍ରିୟ ତ ପୁରା। ଦେହ ଉପରକୁ ଚଢି ଆସିବ ମାନେ ଟିକେ ତାଙ୍କୁ ନ ଦେଖ ଖେଲା ଭଳିଆ ଟିକେ ସତର୍କତା ସହ ଯେ ଯେତେ ମାନେ ନେଇପାରିବେ ଭଲ ତାଙ୍କ ମାନଙ୍କଠୁ ଆଉ ସେ ପାହାଚ ଟିକେ
ମ୍ୟାଡ଼ମ୍ ମୋତେ ଟିକିେ କହିପାରିବେ ଯେ ପ୍ରକୃତରେ କେତେ କଣ ପାହାଚ? ଅଛି ମାନେ କେତେ ଟାଇମ୍ ଲାଗେ ଉପରକୁ ଚଢ଼ିକି ଯିବାକୁ ନା କଣ?
ହଁ ଟିକେ ମୋର ଟିକେ ମାନେ ସେମିତି ଭଲ ଭାବରେ ମନେ ପଡୁନି। ଆଉ କିନ୍ତୁ ବେଶୀ ଟାଇମ ବି ଲାଗେନି ଯେ ଧୀରେ ଧୀରେ ଯିବେ ମାନେ କଣ କି ଆପଣ ଯଦି ହୁଁ ଏବେ ନେବେ ଗରମ ଦିନରେ ଶୀଘ୍ର ଶୀଘ୍ର ତ ଯାଇ ହେବନି। ଯେମିତି ହେଲେ ଘଣ୍ଟାଟେ ଭିତରେ ବି ପହଞ୍ଚିଯିବେ ଆପଣ ହଁ ମାନେ ଏବେ ଆମର ପାଗକୁ ଦେଖିକି ଆମର ଆ ସେଇ ସମୟରେ କେମିତି ଗରମ ସମୟ ନା ଥଣ୍ଡା ସମୟ ଥଣ୍ଡା ସମୟରେ ଆମେ ଯେମିତି ଯାଇପାରିବା। ଆମର ଦେହର ଜଳୀୟ ଅଂଶ ଏବେ ଖରା ଦିନଟେ ଆମେ ପାହାଚ ବେଶୀ ଚଢି ପାରିବା କି? ଦେହର ତ ଜଳୀୟ ଅଂଶ ବି କମିଯିବ ନା ତ ସେଇଟା। ସେମିତି ଯିବାକୁ ହୁଏ। ଭଲ ଲାଗେ ଆଉ ଏଇ ଆମ ଶ୍ରାବଣ ମାସ ବି ଯାଆନ୍ତି ସମସ୍ତେ ବୋଲବମ୍ ସେ ଜାଗାକୁ ବୋହୁତ ଭଲ ଲାଗେ ବୋହୁତ ଗହଳି ହୁଅନ୍ତି ବି ସେ ଜାଗା
ବୋଲବମ୍।
ନା ମୁଁ କେବେ ଯାଇନି ମାନେ ଏମତି ଗୋଟେ ଥର ଠାକୁରଙ୍କ ପାଖରେ ଆ ମାନେ ଏଇ ତ କାଉଡିଆଙ୍କ ଭଳି ବାଡି ଧରିକି ତ ଯାଇନି କେବେ ମାନେ ହାତ ରେ ହିଁ ଏମତି ମାଠିଆ ଧରି ମୁଁ ପାଣି ଭିତରେ ଏମିତି ବୁଡିକି ସେ ଠାକୁରଙ୍କ ପାଖରେ ଅଜାଡିଛି। ଆଉ କିନ୍ତୁ ଏଇ ଘରୁ ଯୋଉ ବାହାରିକି ଯେମିତି ଯାଆନ୍ତି ହଁ ସେମିତି କେବେ ଯାଇନି। ଆପଣ କେବେ ଯାଇଛନ୍ତି?
ଭଲ ଲାଗିଲା ଶୁଣିକି
ଆପଣ କେବେ ଯାଇଛନ୍ତି? ହ୍ୟାଲୋ। କଣ କହିଲେ ମ୍ୟାଡ଼ାାମ? ହଁ ମ୍ୟାଡ଼ାମ ହ୍ୟାଲୋ। ହ୍ୟାଲୋ। ହଁ ମ୍ୟାଡ଼ାମ। ଶୁଭା ଗଲା? ହ୍ୟାଲୋ। ହଁ ମ୍ୟାଡାମ ଶୁଭା ଯାଉଛି? ହଁ ମତେ କଣ ପଚାରିଲେ?
ଗଲା
କଣ କହିଲେ ମ୍ୟାଡାମ ଶୁଭା ଗଲାନି?
ମୁଁ କହିଲି କି ଦେଖିକି ଯିବା ଆସିବା ପାଇଁ ପଡ଼ିବ ନହେଲେ ମାଙ୍କଡ ମାନେ ଟିକେ ହଇଣ କରିବାର ସମ୍ଭାବନା ଅଛି ସେଧି ମୁଁ ପଚାରିଲି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।